ଯେ ଭାଇ ଆଉ ଆପଣଙ୍କ ଆଡେ ପାଣିପାଗ? ପାଗ ତ ଭଲ ଅଛି।
ଆମର ଇଆଡେ ବର୍ଷା ବର୍ଷା ଟିକେ ନାଦୁଛି ଜୋଷରେ।
ଆମର ବି ତ ଇଆଡେ ଜୋରରେ ବର୍ଷା ନାହିଁ ଫିମ୍ପି ପକଉଛି ଆଉ।
ବୟସ ବର୍ଷା ଜୋଶରେ ହଉଛି
ଆଉ କଣ ଖାଇଛନ୍ତି କଣ?
ସକାଳେ ଖାଇଦେଲି ଜଳଖିଆ ଖାଇଥିଲି।
ଓହୋ ଜଳଖିଆ ରେ କଣ ବରା ଇଟଲି? କଣ ଏଇନା ମାର୍କେଟ ରେ ନା କୁଆଡେ? ହ୍ୟାଲୋ। ହ୍ୟାଲୋ। ମୁଁ କହିଲି ଏବେ ମାର୍କେଟ ରେ ନା କୁଆଡେ ବୁଲୁଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।